ହାଲୋ।
ହ୍ୟାଲୋ।
ଆଁ କଁ କରୁଚନ୍ତି?
ଆଜ୍ଞା ନମସ୍କାର।
ନାଁ ନମସ୍କାର।
ଆଜ୍ଞା କଣ କରୁଚନ୍ତି?
ଏଇ ବସିଥିଲୁ ଆଉ ପାଗ ବର୍ଷା ହଉଚି ତ ବସିଥିଲୁ ଘରେ।
ଆଜ୍ଞା ଆଜ୍ଞା। ଆଜ୍ଞା ଖାଇବା ପିଇବା କରଚନ୍ତି?
ହଁ ଖାଇତ ସାରଲୁଣୁ ଏବେ ପାଞ୍ଚଟା ହେଲାଣି ଆଉ। ଖାଇବା ପିଇବା ସରିଯାଇଚି।
ଏୟା କ କଣ ଖାଇଥିଲେ ଦିନ ବେଳେ ଆଜି?
ଆଉ ଦିନ ବେଳେ ତ ଖନ୍ଦାବେଳେ ଭାତ ଡାଲି ପୋଟଳ ଭଜା ଆଉ ଦହି ବାଇଗଣ ଖଡା ରାଇ। ଏଇ ସବୁ ଆଉ।
ଆଜ୍ଞା ଆଜ୍ଞା। ମାନେ ଆପଣ ଶୁଣ
ଆପଣ କଣ ହଁ ନିଜେ କରିଥିଲୁ।
ଆଜ୍ଞା।
ଆପଣ କଁ ଖାଇଥିଲେ?
ଆଜ୍ଞା ମୁଁ ଖାଇଥିଲି ଭାତ ଡାଲି। ଆଉ ପୋଟଳ ଆଳୁ ଭଜା, ଶାଗ ଭଜା ଆଉ ଆମ୍ବ।
ଆଜ୍ଞା। ଆ ଏବେ କଁ କରଚନ୍ତି?
ଆଜ୍ଞା ଏବେ ଟିକେ ବାହାରେ ବୁଲିବା ପାଇଁ ଆସିଚି ବର୍ଷା ଯେହେତୁ ଦିନ ସାରା ହଉଚି।
ଆଜ୍ଞା।
ଆଜ୍ଞା ଏବେ ଟିକେ ବର୍ଷା ଛାଡିଚି ତ ଟିକେ ବୁଲିବା ପାଇଁ ଆସିଚି ବାହାରକୁ କାଦୁଅ ହଉଚି। କିନ୍ତୁ ଯାହାହେଲେ ଟିକେ ବାହାରେ ବୁଲି ଆସିଲେ ମନ ଭଲ ଲାଗିବ।
ଆଜ୍ଞା।
ଆୟା
ହଁ ଆମ ଆଡ଼େ ବି ତ ବର୍ଷା ହଉଚି ଛାଡିନି ଜମା। ଦିନ ମାନେ ଝିପି ଝିପି କରିକି ଲାଗି ରହିଚି ଆଉ।
ଆଜ୍ଞା ଆଜ୍ଞା ଯେହେତୁ ଲଘୁଚାପ ପଡିଚି ତ ବର୍ଷା ସମିସ୍ତିଙ୍କ ଆଡେ ହଉଚି।
ଆଜ୍ଞା, ଆପଣଙ୍କ ଘରେ କିଏ କିଏ ସବୁ ଅଛନ୍ତି?
ଆଜ୍ଞା କଁ କହିଲେ?
ହେଲେ ଆପଣଙ୍କ ଘରେ କିଏ କିିଏ ସବୁ ଅଛନ୍ତି?
ଆଜ୍ଞା ଘରେ ବାପା ଅଛନ୍ତି, ମା ଆ ମୋର ସାନ ଭାଇ ଜଣେ ଅଛନ୍ତି, ଆଉ ମୁଁ ବଡ।
ଆଜ୍ଞା।
ଆଜ୍ଞା ଆପଣଙ୍କ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଆମର ଶାଶୁ ଶ ସୁର ଜାଆ ଦିଅର ଆଉ ପୁଅ ଝିଅ।
ଆଜ୍ଞା ଆଜ୍ଞା। ଆ ଆଉ ଆଜ୍ଞା ବୁଲାବୁଲି କୁଆଡେ କରିଆକୁ ଯାଉଛନ୍ତି ନା ଯାଉନାହାନ୍ତି?
ଆଉ।
ହାଲୋ।
ହଁ କୁହନ୍ତୁ।
ଆଜ୍ଞା ବୁଲାୁଲି କରିଆ ପାଇଁ କଆଡେ ଯାଉଚନ୍ତି?
ହଁ ସେମ୍ତି ବୁଲାବୁଲି ତଳେ ଫାଙ୍କା ଫିଣିଲେ ଯାଉ ଆଉ।
ଆଜ୍ଞା କୁଆଡେ-କୁଆଡେ ସବୁ ବୁଲାବୁଲି କରିଚନ୍ତି?
ହଁ-ହଁ ପୁରୀ, କୋଣାର୍କ କ ଏମ୍ତି ସବୁ। ଖର୍ଚ୍ଚ।
ଆଜ୍ଞା-ଆଜ୍ଞା।
ହୁଁ ନା ବା ଏବେ ତ ରଜ ଯାଇଚି।
ଆଜ୍ଞା।
ପିଠା ପଣା କେମ୍ତି ବନାଯାଏ?
ଆଜ୍ଞା ରଜ ତ ଆମ ଆଡେ ଜାଣିଚନ୍ତି ମହୋତ୍ସବ ରଜ ବହୁତ୍ ମହୋତ୍ସବ ବହୁତ୍ ଜାଗାରେ ହୁଏ।
ଆଜ୍ଞ।
ଆଜ୍ଞା ସେମ୍ତି ରଜ ମହୋତ୍ସବ ଆମର ବି ଏଠି ହେଉଥିଲା।
ହେଉଥିଲା ରଜ ମହୋତ୍ସବ।
ଆଜ୍ଞା ତାପରେ ସେଥିରେ ଆଜ୍ଞା ବହୁତ୍ ପ୍ରକାର ଦୋଳି ତାପରେ ବଜାରଟା ମାନେ ଯାତ୍ରା ଟାଇପ୍ ର ଦୋକାନ୍ ସବୁ ପଡିଥିଲା।
ଆଜ୍ଞା ପଡିିଥିଲା ତାପରେ ହେଲା ଆଉ କଣ ମାନେ ପାନ ସେଠି ପଡିଥିଲା ରଜ ପାନ ତାପରେ ଆଜ୍ଞା ମହୋତ୍ସବରେ ଆଜ୍ଞା ଆଜ୍ଞା ମହୋତ୍ସବରେ ନାଚ ଗୀତ ତାପରେ ବାହାରୁ ଆସିଥିଲେ ଆଜ୍ଞା ଗୀତ ଗାଇବା ପାଇଁ ବହୁତ୍ ବଡ-ବଡ ଷ୍ଟାର୍ ମାନେ ଆସିଥିଲେ।
ଆଜ୍ଞା।
ଆଜ୍ଞା ପ୍ରଥମ ଦିନ ତ ଆଜ୍ଞା ବର୍ଷା ହେଲା ତ ରଜ କୁଆଡେ ବୁଲି ହେଲା ନାହିଁ।
ଆଉ ପିଠାପଣା କେମ୍ତି କଣ ହେଇଥିଲା ଥିଲା କିଛି ପ୍ରୋଗ୍ରାମ୍ ନା ନାଇଁ?
ଆଜ୍ଞା-ଆଜ୍ଞା ପିଠା ପଣା ହେଇଥିଲା ଆରିସା ପିଠା ହେଇଥିଲା କାକେରା ପିଠା ହେଇଥିଲା ଚକୁଳି ପିଠା ହେଇଥିଲା
ତାପରେ ମଣ୍ଡା ପିଠା ହେଇଥିଲା।
ଆଜ୍ଞା।
ଆଜ୍ଞା କଣ କହିଲେ?
ନା ମା ଆଉ କଣ ହେଇଥିଲା?
ଆଜ୍ଞା ପିଠାପଣା ସବୁ ହେଇଥିଲା ଆଜ୍ଞା ରଜ ତ ଜାଣିଚନ୍ତି ପିଠା ଆଉ ପାନ ବିନା ତ ରଜ
ହଁ ପାନ।
ଆଉ ଆଜ୍ଞା ପୂଜା ପର୍ବ କଣ ହୁଏ ଆପଣଙ୍କ ଆଡେ?
ହୁଁ ଆମ ଆଡେ ଦୁର୍ଗାପୂଜା, କାଳୀପୂଜା ରଥଯାତ୍ରା ସବୁ ପାଖରେ ହୁଏ ଆଉ ଏମ୍ତି ସବୁ ଯୋଉ ବେଶେଷ ରହିବ ତ ଏମ୍ତି ସବୁ ପାଖରେ
ଆଜ୍ଞା-ଆଜ୍ଞା। ଆଜ୍ଞା ଆପଣଙ୍କ ଆଡେ ଗଣେଶ ପୂଜା, ସରସ୍ୱତୀ ପୂଜା ସେରା କିଛି ହୁଏ ନି?
ହଁ ହଁ ଗଣେଶ ପୂଜା, ସରସ୍ଵତୀ ପୂଜା, କାର୍ତ୍ତିକ ପୂଜା ସବୁ ସିନା ସବୁ ମାସରେ ହେଇକି କିଛି ନା କିଛିଟା ଲାଗି ରହିଛି ଆଉ। ଆଉ ଭାଲୁକିଣି ଓଷା ଛୁଆଙ୍କର ଏବେ ଆସିଯିବ। ଆଉ ଶ୍ରାବଣ ମାସ ବାର ସବୁ ହୁଏ ସବୁ ସେଟା ସବୁ କିଛି କିଛି ପର୍ବ ତ ଲାଗି ରହିଛି ଆଉ।
ଆଜ୍ଞା ଆଜ୍ଞା ଏ ଓଡିଶାରେ ତ ଯାହା ଯୋଉ ଜାଣିଛନ୍ତି ବାର ମାସରେ ତେର ପର୍ବ।
ଆଜ୍ଞା।
ତ ସବୁ ପୂଜା ପର୍ବ ଲାଗି ଲାଗି ରହୁଛି ଟିକେ।
ଆଉ ଭାଇ ଆପଣଙ୍କୁ କଣ ଭଲ ରୋଷେଇ କରି ଆସେ?
ହଁ ସବୁ ଆସେ ପିଠାପଣା ଆସେ ଆଉ ରୋଷେଇ କରେ ଚିକେନ୍, ପନିରୀ, ମଟନ ଏମିତି ସବୁ କିଛି ଆସେ ଆଉ। ଯେହେତୁ ଗୃହିଣୀ ରୋଷଇ ତ ନିହାତି ଆସିବ।
ଆଜ୍ଞା ଆଜ୍ଞା ମାନେ ସବୁଠୁ କଣ ଭଲ କୋଉଟା ବନୁଅନ୍ତି?
ଭଲ ବୋଲେ ମଣ୍ଡା ପିଠା ମୋର ଭଲ ହୁଏ।
ଆଜ୍ଞା। ମଣ୍ଡାପିଠା କେମିତି କଣ ବନୁଅନ୍ତି?
ମଣ୍ଡାପିଠା ତ ଚୁନା ଚୁନା ଚାଉଳ କୁ ଭେଦେଇ କି ଚୁନା କରିଦେବେ। ଚୁନା କରିକି ତାକୁ ପାଣି ଗରମ କରିକି ଚୁନା ଗୋଳେଇକି ଟିକେ ଆଣ କରିକି ଲୁଣ ପକେଇକି ଗୋଟେ ସେ ପାଣିରେ ସ୍ଵାଦ ଅନୁସାରେ ଲୁଣ ପକେଇ ଦେବେ। ସେରେ ଚୁନା ଆଣ ତାକୁ ପାଣି ରେ ଦେଇକି ଘାଣ୍ଟିବେ। ସେଏ ତ ଡେ ଆଇ କଠୁଆ ଟାଇପ ହେଇଗଲେ ପରେ ତାକୁ ଖୋଲିଦେବେ। ସେଟାକୁ ଖଳି ଟା ଧରିକି କି ତା ଭିତରେ ପୁର ଦେଇକି ନଡିଆ ଆମର ନଡିଆ ହଉ, ମୁଗ ହଉ ତ ଛେନା ହଉ ଯାହ ଯାହାବି ପୁର ମଣ୍ଡା ଭିତରେ ଭର୍ତ୍ତି କରି ତାକୁ ଗୋଲ କରିକି ତାକୁ ତାପରେ ସିଜେଇବେ।
ଆଜ୍ଞା ଆଜ୍ଞା।
ଏମିତି ବନା ଯାଏ ଆଉ।
ଆଜ୍ଞା ମାନେ କେବେ କଣ ବନେଇକି ମାନେ କିଏ କହିଛନ୍ତି ଯେ ଭଲ ହେଇଛି ବୋଲି ନା ସେମିତି କିଛି
ହଁ ଭଲ ହେଇଚି କହିଛନ୍ତି।
ଆଜ୍ଞା।
ଖାଇକି ଘରେ ସବୁ କୁହନ୍ତି ଭଲ ଲାଗୁଛି।
ଆଜ୍ଞା ଆଜ୍ଞା। ଆଉ ରଥଯାତ୍ରା ଆଜ୍ଞା ପୁରୀ ଯିବା ପାଇଁ କିଛି
ନା ପୁରୀ ତ ଯାଇନୁ। ଏବେ ଆମର ସ୍ନାନ ପୂର୍ଣ୍ଣମା ଗଲା। ଆଉ ଏଇ ଗାଁ ପାଖରେ ହଉଥିଲା ଉ ଥିଲା କି ଜଗନ୍ନାଥ ମନ୍ଦିର ସେଇଠି ଠିକୁ ଯାଇଥିଲୁ ଦେଖିକି ଆସିଲୁ।
ଆଜ୍ଞା।
ଯେହେତୁ ଆମର ଜଗନ୍ନାଥ ଦେବ ଯାଇଲେ ଟିକେ ପ୍ରଭୁଙ୍କୁ ଦର୍ଶନ କରିକି ଆସିବା କଥା। ଯୋଉ କେବେ ହେଲେ ଟିଏ ଦର୍ଶନ କରିବା କଥା ଆଉ।
ଆଜ୍ଞା ଆଜ୍ଞା ମହାପ୍ରଭୁ ତ ସବୁ ଜାଗାରେ ମାନେ ପୁରୀ ଗଲେ ଆଜ୍ଞା ହବ କିନ୍ତୁ ସବୁ ଜାଗାରେ ଯେହେତୁ ଏବେ ମନ୍ଦିର ହେଇଲାଣି ଆସ ପୁରୀ ଯିବା ତ ସବୁ ଜାଗାରେ ସ ସମ୍ଭାବ ନୁହେଁ ନାଁ।
ସେଥିପାଇଁ ଯୋଉଠି ଅଛି ସେଇଠି ଯାଇଁକି ଟିକେ ଦର୍ଶନ କରିଦବା।
ଆଜ୍ଞା ଭ ମନରୁ ଡାକିଲେ ଉଁ ପଥର ବି ଆଜ୍ଞା ମୂର୍ତ୍ତି ବନିଯାଆନ୍ତି।
ଇହାନି
ଆଉ ଆଜ୍ଞା ଆପଣଙ୍କ ଆଡ଼େ ଆଗୁକୁ ପୂଜା ପର୍ବ ମାନେ କଣ ଆଗୁକୁ
ହୁଁ ଆଗୁକୁ ଦଶ୍ ଶରା ମାନେ ଦଶରା ବି ହୁଏ ଏବେ ତ ରଥଯାତ୍ରା ଆସୁଚି।
ଆଜ୍ଞା ରଥଯାତ୍ରା ତ ଏବେ ରଥଯାତ୍ରା ଅଛି ତାପରେ ବାହୁଡ଼ା ଅଛି। ଦଶହରା କେମିତି କଣ ପାଳନ କରାଯାଏ?
ହୁଁ ଦଶରା ଆମର ଖଣ୍ଡା ଖେଳ ହୁଏ। ଆଉ ଭୋଜି ଭାତ ସବୁ ଖିଆ ପିଆ ଏ ହୁଏ। ଉଁ ହୁଁ ଇଏ ଆଉ ଛଅ ଫାଷ୍ଟେ ଷଷ୍ଠୀ ପୂଜା ସପ୍ତମୀ ପୂଜା ଅଷ୍ ଟଇଁ ପୂଜା ତାପରେ ନବମୀ ପୂଜା ଦଶହରା ଏମତି ସବୁ ଦେ ପାଳନ କରାଯାଏ ଆଉ।
ଆଜ୍ଞା ଆଜ୍ଞା। ଆପଣ ଯାଆନ୍ତି ଦଶହରା ବୁଲିବା ପାଇଁ?
ହଁ ବୁଲିବାକୁ ଯାଉ ଦେଖିକି ଠାକୁରଙ୍କ ଦର୍ଶନ କରିକି ଆସୁ।
ଆଜ୍ଞା। ଏ ଆମ ଆଡ଼େ ବି ସେମିତି ଦଶହରା ସପ୍ତମୀ ପାଖୁରୁ ଆରମ୍ଭ ହୁଏ ଆପଣଙ୍କର ସେମିତି ନାଁ ଆପଣଙ୍କର ଆଗରୁ ଆରମ୍ଭ ହୁଏ ଷଷ୍
ନାଇଁ ଷଷ୍ଠୀ ଠାରୁ ଆରମ୍ଭ ହୁଏ।
ଆଜ୍ଞା ଆମର ସପ୍ତମୀ ଆଉ ଏ ପାଖୁରୁ ଆରମ୍ଭ ହୁଏ ଅଷ୍ଟମୀ ନବମୀ ଦଶମୀ ଚାରି ଦିନ ହୁଏ ପୂଜା।
ହଁ ଷଷ୍ଠୀ ଠାରୁ ତ କଳସ ବୁଡା ଆରମ୍ଭ ହବ କଳସ ପୂଜା ହେବ। ସପ୍ତମୀ ଷଷ୍ଠୀ ସପ୍ତମୀ ଏଇଥ ଆରମ୍ଭ ହବ ଆଉ। ବେଲବରଣୀ ଦାର ଅଛି ବେଲବରଣୀଠୁ ଆରମ୍ଭ ହେଇଯାଏ ଆଉ ପୂଜା।
ଆଜ୍ଞା। ଆଉ ଆଜ୍ଞା ଆପଣ ଆଡ଼େ ଚାଷ ବାସ କେମି ଚାଲିଚି ଏବେ?
ହଁ ଚାଷ ତ ଏଇ ବର୍ଷ ତ ବର୍ଷା ଏମିତି ହୋଉଚି ଲେଟରେ ହେଇଚି ଚାଷ କରଚନ୍ତି ଲୋଗ ଆଉ।
ଆଜ୍ଞା ଚାଷ ବି ତ ଆଜ୍ଞା ଆମ ଆଡେ ବି ଆଜ୍ଞା ଲେଟି
ହଁ ବର୍ଷା ଯେହେତୁ ଲେଟ୍ ହେଇଚି ଏ ସେଇଥିପାଇଁ ଲେଟ୍ ହେଇଚି ଆଉ। ହଁ ଏବେ ତ ଲାଗି ରହିଚି ବର୍ଷା ହୋଉଚି ଆଉ।
ଆଜ୍ଞା। ଯେହେତୁ ତାପରେ ତଳା ବି ଆଜ୍ଞା ଟିକେ ପକେଇବାକୁ ଡେରି ହେଲା। ଇଏ ସବୁ କାମରେ ଏବେ ଟିକେ ଟିକେ ଡେରି ହେଉଚି।
ଆଇଠା।
ଆଜିକାଲି ଆଜ୍ଞା ଟିକେ ବଦଳି ଯାଉଚି ନା ଯୁଗ ମାନେ ବର୍ଷା ଦିନରେ
ଆଜ୍ଞା ହଁ ବର୍ଷା ହଁ ହଁ ଏଁ ଏବେ ତ ପୁରା ବୋହୁତ ଜୋରେ ଗରମ ହୋଉଚି। ଆଜ୍ଞା।
ଆଜ୍ଞା ନହେଲେ ଦେଖୁନାହାନ୍ତି ଗରମ ଏତେ ଦିନ ସାରି ରହିଥାନ୍ତା ଗରମ ଦେଖୁନାହାନ୍ତି ଜୁଲାଇ ଜୁନ୍ ମାସ ଅଲା ସାର
ଆଜ୍ଞା ହଁ ଗରମ ତ ବହୁତ ଦିନ ଲାଗି ରହିଲା।
ଆଜ୍ଞା ଆଜ୍ଞା। ହଉ ଆଜ୍ଞା ରଖୁଚି ପରେ କେତେବେଳେ ଫାଙ୍କା ହେଲେ କଲ୍ କରିବି।
ଆଜ୍ଞା।
ଧନ୍ୟବାଦ।